ହଁ କଣ କରୁଥିଲ? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଏବେ ଶୁଭାଗଲା।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ। ହ୍ୟାଲୋ।
ହଁଁ ଶୁଭା ଯାଉଛି।
ଲୋ
ହ୍ୟାଲୋ
କୁହନ୍ତୁ
ହଁ କଣ କରୁଥିଲେ?
ମୁଁ ବସିଥିଲି ଆପଣ କଣ କରୁଛନ୍ତି?
ଏବେ ରୁସେଇ ସରିଲା ମୁଁ ବି ବସଛି। ପୁଅ ଉଠିଲେ ଖାଇବ।
ଖାଇସାରିଲେଣି ଆପଣ
ନା ନା ପୁଅ ଖାଇସାରିଲା ପରେ ଖାଇବି।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ହଜବେଣ୍ଡ ମୋର ନଅ ମାସର ଛୁଆଟେ ଆଉ ଶଶୁର।
ହଁ ଭଲ ଅଛନ୍ତି ସମସ୍ତେ?
ହଁ ହଁ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ମୁଁ ଆଉ ମୋ ବୋଉ ଆଉ ମୋ ନାନୀ ଆଉ।
ଆଛା ନାନୀ କଣ କରନ୍ତି?
ଉଁ ସେ ତାର ପ୍ଲସ ଥ୍ରୀ ସାରିଲା ସେ ଘରେ ଅଛି। ହଉ ଆଉ ଖାଇବା କେତେ ଖାଇବାରେ କଣ କରିଚନ୍ତି
ଖାଇବା ଆଜି ମୁଁ ବନେଇଛି ଭାତ ଆଳୁ ଚକଟା ଡାଲି ଆଉ ମୋନିଆ ମଟର ଆଳୁ ତରକାରି ଆପଣଙ୍କ ସରିଲା ଖାଇବା ସିରିଲା ଆପଣଙ୍କର
ନାଇଁ ଖାଇନି ରୋଷେଇ ସରିନି।
ଆଛା ରୋଷେଇ ଆପଣ କରୁଛନ୍ତି ନା ବୋଉ କରୁଛନ୍ତି
ହୁଁ ବୋଉ କରୁଚି।
କଣ ବନଉଛନ୍ତି ବୋଉ ଆଜି
ହୁଁ ଦେଖିନି
ହ ଆଉ ଆପଣଙ୍କ ଜାଗାରେ କଣ ଖାଇବା ଫେମସ କଣ ମାନେ ଭଲ ଖାଇବା କଣ ସେଇଠି ମିଳେ।
ଉଁ ଆମ ଆଡେ ପ୍ରସିଦ୍ଧ ବରା।
ହଁ ଦହିବରା।
ହୁଁ ଖାଲି ବରା ବି।
ତ ଖାଲି ବରା ବି।
ହୁଁ ରଖିଛୁ ଆଉ ଆପଣଙ୍କ ଆଡେ କଣ ଫେମସ?
ଆମର ଏଇଠି ନା ଆଚାର ପା ପାମ୍ପଡ ଯୋଉ ମିଳେ। ଆଚାର ପାମ୍ପଡ ପାମ୍ପଡ ଗୁଡାକ ସାଗୁଦାନାର ପାମ୍ପ ଡ ରାଶି ପାମ୍ପଡ ଲିଆ ପାମ୍ପଡ ବିଭିନ୍ନ ପ୍ରକାର ଆଚାର ଯୋଉ ଆମ୍ବ ଆଚାର ରସୁଣ ଆଚାର ମିକ୍ସ୍ର ଯୋଉ ମିକ୍ସ ମାନେ ଯୋଉ ଆମ୍ବ ରସୁଣ ପଡ଼ିଥିବ ଅଦା ପଡିଥିବ
ନେଟୱାର୍କ ଟିକେ ପାଉନି ନେଟୱାର୍କ
କାର ମୋର
ହଁ
ଶୁଭା ଯାଉଛି ଏବେ?
ହଁ ଏବେ ଶୁଭା ଗଲା କୁହନ୍ତୁ।
ହ ହ ମୁଁ କହୁଥିଲି ନା ଆମର ଏଇଠି ଯୋଉଁ ଆଗ ଆଚାର ଆଚାର ଗୁଡା ବିଭିନ୍ନ ପ୍ରକାର ଆଚାର ମିଳେ। ଆଉ ଯୋଉଁ ପା ପାପଡ କୁହନ୍ତି। ବିଭିନ୍ନ ପ୍ରକାର ପାମ୍ପଡ଼ ମିଳେ। ଏ ଯୋଉଁ ସୁଖୁ ଜଲ ସେଗୁଡ଼ାକ ଲିପନ୍ତି। ଯୋଉଁ କୁରୁମୁ ବୋଲି କୁହନ୍ତି ନା ସେଇଗୁଡାକ ଆମ ସାଇଡରେ ବହୁତ ଫେମସ।
ହୁଁ ଆଉ କିଛି ମନ୍ଦିର କଣ ଅଛି?
ହଁ ମନ୍ଦିର ମାନେ ମୁଁ ଏବେ ଯୋଉଁ ଜାଗାରେ ରହୁଛି ଏଇଟା ହଉଛି ଆନ୍ଧ୍ରପ୍ରଦେଶ। ମୋ ହଜବେଣ୍ଡଙ୍କର ଏବେ ହିଁ ଟ୍ରାନ୍ସଫର୍ ହେଇଛି। ତ ଏଇ ପାଖରେ ଗୋଟେ ଜ୍ୟୋତିଲିଙ୍ଗ ପାଖା ପାଖି ହଁ ମାନେ ଦୁଇଶହ ପଚାଶ କିଲୋମିଟର ଖଣ୍ଡେ ଥିବ ଏଇ ପାଖରେ ହିଁ। ଶ୍ରୀ ଶୈଲମ ବଲିକି ଅଛି ସେଇଟା ଶିବଙ୍କର ଗୋଟେ ଜ୍ୟୋତିର୍ଲିଙ୍ଗ ଅଛି ସେଇଟା।
ହଁ ହଁ ହଁ।
ଆଉ ସେ ଯୋଉଁ ଜଙ୍ଗଲ ଅଛି ସେଇଟା ନାଲା ମାଲା ଫରେଷ୍ଟ ମଲ ତ ସେଇଟା କଣ ନା ମାନେ ଯୋଉଁ ସଫାରି କୁହନ୍ତି ଯଉଁ ଜଙ୍ଗଲ ସଫାରି କୁହନ୍ତି।
ହଁ।
ହଁ ମାନେ ସେଇଠି ବୁଲିବା ପାଇଁ ବହୁତ ଭଲ ଅଛି। ଆପଣ ଗାଡି ବୁକ୍ କଲେ ମାନେ ସେଇଠି ପହଞ୍ଚିଲେ ସେଇଠି ପହଞ୍ଚିଲା ପରେ ଜଙ୍ଗଲ ସଫାରୀ ବୁକ୍ ସେଠି ଆରାମ ସେ ବୁଲାବୁଲି କରି ଆସିପାରିବେ। ସକାଳୁ ଛଅଟା ରୁ ବୋଧେ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ଥାଏ ନା। ଜଙ୍ଗଲ ସଫାରୀ ଟା ଆଉ ଏ ପାଖରେ ହିଁ ଲା ଦେଖି ଦୁଇଟା ବିଚ୍ ଅଛି। ସି-ବିଚ ସମୁଦ୍ର କୁ ପାଖରେ ଅଛି। କତପାଟନମ ବିଚ ପଡିଆ ଯୋଉଁଟା ପନ୍ଦରରୁୁ କୋଡ଼ିଏ କିଲୋ ପଡ଼େ ଏଇଠୁ ଆଉ ଗୋଟେ ଚିରିଆଲା ବ୍ରୀଚ ବୋଲି କହନ୍ତି। ସେଇଟା ପଚାଶ କିଲୋମିଟର ପାଖପାଖି ପଚାଶ କିଲୋମିଟର ପଡିବ। ବିଗ ଯୋଉଁ ପତପାଟନମ ବିଚ ଟା ଯୋଉଁ ହଉଛି ସେଇଟା କଣ ନା ମାନେ ଯୋଉଁ ଅ ସମୁଦ୍ରରୁ ଯୋଉଁ ମାଛ ଇଏ କାଢନ୍ତି ଯୋଉଁ ଜାଲ ପକେଇକି। ଯାନ୍ତି ତ ସେଇଟା ସେମିତିଆ ବିଚ ଟା। ତ ଏଇଟା କଣ ଡଙ୍ଗା ଫଙ୍ଗା ଥିବ ଲୋକ ମାନେ ବହୁତ ଲୋକ ଆସନ୍ତି ବୁଲାବୁଲି କରିବାକୁ ବହୁତ ମାନେ ବହୁତ କ୍ଲିନ ଥାଏ।
ହଁ।
ଭଲ ଲାଗିବ ଦେଖିବାକୁ। ଆଉ ଚିରିଆଲା ବିଚ ଟା କଣ ମାନେ ଖାଲି ଲୋକଙ୍କ ପାଇଁ ଅଛି। ସେଇଟା ଯୋଉଁ ବିଚ ବୁଲାବୁଲି କରିବା ପାଇଁ ତ ତାର ପୋଟ ଏରିଆ ଟା ଅଲଗା ଅଛି। ଯାହା ମାନେ ଯୋଉଁ ମାଛୁଆ ଯୋଉଁ ମାଛ ଧରିବା ପାଇଁ ଯାଆନ୍ତି ସେମାନଙ୍କ ପାଇଁ ଅଲଗା ଅଲଗା ଅଛି।
ତ ତମର କଣ ଅଛି ବୁଲାବୁଲି କରିବା ପାଇଁ ଜାଗା କଣ ଅଛି ସେଇଠି?
ମୁ ତ ଏଇଠି ଗାଁରେ ରହୁଛୁ ଆଉ ଆମର ଇଆଡେ କଣ? ଆପଣ ସିନା ସହରରେ ରହୁଛନ୍ତି।
କଣ ମନ୍ଦିର ଫନ୍ଦିର କିଛି ଅଛି?
ହଁ ଅଛି ମନ୍ଦିର ଅଛି। ହୁଁ ଅଛି ମନ୍ଦିର ବହୁତ ସବୁ ମନ୍ଦିର ଅଛି ଏଠି।
ସବୁ ମାନେ କୋଉଁ କୋଉଁ ମନ୍ଦିର ଅଛି?
ଶିବ ମନ୍ଦିର, ମଙ୍ଗଳା ମନ୍ଦିର, ଚଡି ମନ୍ଦିର ହନୁମାନ ମନ୍ଦିର ସବୁ ମନ୍ଦିର ଅଛି।
ଆଉ କିଛି ମାନେ ଏମିତି ପାଖାପାଖି କିଛି ବୁଲାବୁଲି
ହଁ ପାଖାପାଖି ପାଖାପାଖି ଏ ଅଛି ଗୋଟେ ଶିବ ମନ୍ଦିର ମାନେ ପୁରା ପୁରି ପାହାଡ ଉପରେ। କରୁଥିଲେ ଯିଏ ଏଇନା।
ଆଛା କଣ କୁହନ୍ତି ଶିବ ମନ୍ଦିରର ନାଁ କଣ ସେଠି।
କଣ କହିଲେ?
ଶିବ ହଁ ଶିବ ମନ୍ଦିର କହିଲେ ନା ଆପଣ।
ହୁଁ। କପିିଳାସ।
ଆଛା କପିଳାସ।
ହୁଁ ହୁଁ। ଆଉ। ଏବେ ଗୋଟେ ଚ ପଟଣି ତଳେ ଉଧାର
ଆଉ ବୋଉ କଣ ଭଲ ରୋଷେଇ କରନ୍ତି।
ମୋ ବୋଉ ମୋ ବୋଉ ଭଲ। ମୋ ବୋଉ ଯାହା କଲେ ମତେ ଭଲ ଲାଗେ।
ହ ମାନେ ଏମିତି ଗୋଟେ ସିଗ୍ନେଚର ଦିଶିଥାଏନା। ମୋର ବୋହୁତ ଏଇଟା ହଁ ବହୁତ ପସନ୍ଦ ହୁଏ ଏମତି। ବୋଉ କଣ ବନାନ୍ତି ସେମତି ଯଉ ତମକୁ ପସନ୍ଦ ହୁଏ।
ହଁ ଚିକେନ୍।
ଆଚ୍ଛା।
ଓ ଆପଣଙ୍କୁ।
ମୋର ବି ଚିକେନ ବହୁତ ପସନ୍ଦ। ଆଉ ମୁଁ ଚିକେନ ର ବହୁତ ସାରା ବିଭିନ୍ନ ପ୍ରକାର ଆ ବନାଏ। ଚିକେନ ଦମ ବିରିୟାନୀ ବନାଏ। ଚିକେନ ପୁଲାଉ ବନାଏ। ବଟର ଚିକେନ ବନାଏ। ଚିକେନ ତନଦୁରି ବନାଏ। ଯଉ କବାବ ଟାଇପ ର କୁହନ୍ତି ନା। ଚି ଚିକେନ କବାବ ବନାଏ କେମିତି ଅଛି।
ଆଉ ଓଡିଶା କୁ କେବେ ଆସନ୍ତିନି।
ଆଉ ଓଡିଶା ମାନେ ଶୁଣ ରହୁଛି ମାଲକାନଗିରି ମୁଁ ଏବେ ଏଇ ପନ୍ଦର ଦିନ ଖଣ୍ଡେ ହବ ମୁଁ ଏଇଠିକି ଆସିଚି।
ହୁ
ମାନେ ଛୁଆ ପୁଅ ଟା ଛୋଟ ନା ତ ଟ୍ରାନ୍ସଫର ଯୋଉ ଜିନିଷ ପତ୍ର ଯୋଉ ଇଏ ହେଲା ସେଇଥିରେ ତ ହେଇପାରିବନି। ଘର ଫର ସବୁ ମୋ ହଜବେଣ୍ଡ ସବୁ ଦେଖି ସାରିଲେ। ଦେଖିକି ସବୁ ସିଫ୍ଟ କରିସାରିଲେ ତାପରେ ଆସିଲୁ ଆମେ ଏଠିକି।
ହୁଁ।
ଓଡିଶା ଯିବୁ ଏବେ ପୁଅର ମାନେ ପ୍ରଥମ ବର୍ଡେ ଅଛି ତ। ସେଇଠିକି ଯିବୁ ଯିବାର ଅଛି। ଆଉ ଦି ତିନି ମାସରେ ଯିବୁ।
ହୁଁ। ତା ତାଙ୍କର କେବେ ବାଡେ।
ବର୍ଡେ ତାର ହେଉଛି ସେପ୍ଟେମ୍ବରରେ ସେପ୍ଟେମ୍ବର ନଅ।
ଉଁ ହୁଁ।
ସେ ସେତେବେଳେ ଯିବାର ଅଛି ତା ଆଗରୁ ବି କିଛି ଅଛି। ମାନେ ଏମିତି ପୂଜାପୂଜି ଟିକେ ଅଛି ତ। ସେଥିରେ ବି ଯିବାର ଅଛି। ସେଇଟା ଶ୍ୱଶୁର କହିବେ ସେତେବେଳେ ବାହାରିକି ଯିବୁ।
ହଁ।
ସେଇଠି ବି ବହୁତ ସାରା ମାଲକାନାଗିରିରେ ବି ବହୁତ ସାରା ଅଛି ବୁଲାବୁଲି ପାଇଁ ଜାଗା।
ଯୋଉ ମାନେ ମନ୍ଦିର ମନ୍ଦିର ଗୁଡାକ ଅଛି। ମନ୍ଦିର ଗୁଡାକ ଅଛି। ଆଉ ଯୋଉ ମଲ୍ଲିକେଶ୍ଵର ପାହାଡ କୁହନ୍ତି? ସେଇଠି ଶିବ ମନ୍ଦିର ଆପଣ ଯେମିତି କହିଲେ କପିଳାସ ମନ୍ଦିର ଏଇଠି ଶିବ ମନ୍ଦିର ବୁ ଅଛି। ତ ଏଇଠି କଣ ନା ଯୋଉ ଶିବ ମନ୍ଦିର ଅଛି ଏଇଟା ଆପଣଙ୍କର ଯେଉଁ ପାଞ୍ଚଶହ ଛଅଶହ ଖଣ୍ଡେ ମାନେ ପାହାଚ ପଡିବ ପାହାଚ ଦେଇ ଗଲେ ଏମିତି ଯୋଉ ଟ୍ରାକିଂ ପାଇଁ ଯାଆନ୍ତି ନା ଭଲ ପସନ୍ଦ କରନ୍ତି। ସକାଳୁ ସକାଳୁ ଚାରିଟା ଭୋର ଚାରିଟା ରୁ ବାହାରି ପଡିବେ ପାଞ୍ଚଟା ଏମିତି ଲାଗେ ପାଞ୍ଚଟା ଛଅଟା ଯିଏ ମାନେ ଭଲସେ ଚାଲି ପାରିବେ ଯେ ଯାଇପାରିବେ ସେମାନେ ଆରାମ ସେ ଯାଇକି ଯେଉଁ ପାଂଶ ଛଅ ସ ଇଏ ପାହାଚ ଚଢିକି ଯିବେ ସେଇଠୁ ଯୋଉ ବାଲକାନିରି ଦେଖାଯିବ ସେଇଟା ମାନେ ମାନେ ଅଦ୍ଭୁତ ବହୁତ ଭଲ ଲାଗେ।
ଆଉ ଆମର ବି ଏଠି ବହୁତ ପାହାଚ ତେରସ ବାଉନ ପାହାଚ ଚଢିକି ଯିବୁ।
ହୁଁ ବହୁତ ଅଛି ଆଉ ମାଲକାନଗିରିଟା କଣ ନା ପାହାଡ ମାନେ ପାହାଡ ଜଙ୍ଗଲକୁ ପୁରା ଘେରିକି ଅଛି। ତ ଏଇଟାକୁ ମାନେ ଯୋଉ ସେମାନେ ଚଢି ଚଢି ଯିବେ ନା ତ ଅକ୍ସିଜେନ ମାନେ ଯୋଉ ଅମ୍ଳଜାନ ଲେଭେଲ ବି କମି କମି ଯାଉଛି। ଥୁଅ ତ ସେଇଟା ବି ଥଣ୍ଡା ଥଣ୍ଡା ଲାଗୁଥିବ। ଉପରୁ ଉପରୁ ଟିକେ ଯାଉଥିବେ ଥଣ୍ଡା ଥଣ୍ଡା ଲାଗୁଥ ସେଇଟା ବି ହୋ ମାନେ ଭଲ ଲାଗିବ।
ଓ ହଉ ମୁ ରଖୁଛି।
ହଁ ଠିକ ଅଛି।
ହଉ।